ହାଲୋ, କଣ କରୁଚ?
ଏଇ ରିଲ୍ସ ଦେଖୁଥିଲି।
ଏ ରିଲ୍ସଟା ବି ତ ଷ୍ଟାଟସ ପକେଇଦେଇଚ ନାହିଁ, ଷ୍ଟୋରି ପକେଇଦେଇଚ। ହି-ହି-ହି।
ଡ୍ରାଫ୍ଟରେ ଥିଲା, ମୁଁ ପକେଇଦେଲି ଆଉ।
ଅହୋ ହଉ, ହଉ ହଉ କିଛି କଥା ନାହିଁ। ଆଉ କଣ ଖାଇଥିଲ?
ଏ ରୁଟି ଆଉ ଚିକେନ।
ଏ ସାଲା ଚିକେନ ତରକାରୀ?
ତ ଏଇଥିପାଇଁ ତମେ, ହିଁ
କ ତମେ
ପୁଣି ତମେ ଏଇଟା କହିଲ ନା?
ଆରେ ୟାର, ଆଉ ଛାଡ ହଁ, କୁହ। ଏବେ ଚିକେନ ତରକାରୀ ନା କଷା?
ତରକାରୀ।
ସରିଲା ଆଉ। କିଏ ତମେ କରିଥିଲ?
ଉମ୍ ନା, ନା, ନା।
ତାପରେ, ରୋଷେଇ କରି ଆସେ ଟି ତମକୁ?
ହୁଁ, ଆସେ କିନ୍ତୁ କମ୍ କର
ଆସେ, କଣ ହେଲା ତାପରେ?
ଆସେ କିନ୍ତୁ ଘରେ ସେମତି କେବେ ଭରସା ନାହିଁ। ମାନେ ମୋ ଉପରେ ଭରସା ନାହିଁ, ଘର ଲୋକଙ୍କର। ଯଦି ହୁଁ, ସେମିତି ମାନେ ପୁରା ପ୍ରୋ ନୁହଁ ରୋଷେଇରେ, ଏମିତି।
ମାନେ ସେ ଲୁଣ ଜାଗାରେ ଚିନି ପକେଇଦବ, ଏମିତି?
ନା, ନା, ନା, ନା, ସେ ଏତେ ବି ଖରାପ ନୁହଁ। ଭର ନା ନା, ଭରସା ନାହିଁ ମାନେ କଣ କହିଲ, ମାନେ କିଛି କିଛି ମାନେ ଜିନିଷ ଢାଳି ଦବା, କି କଣ ଏମତି ଟାଇପ୍
ହଁ, ଆଚ୍ଛା।
ହୁଁ, ତା ଅପେକ୍ଷା ୟାକୁ ନକହିବାଟା ଭଲ।
ମାନେ ଭାତରୁ ପେଜ କାଢିବ କଣ ସେ ପେଜ ଲାଗିଯାଇଥିବ ହାତରେ।
ଆରେ ଗୋଟେ ଇନଟ୍ରେଷ୍ଟି କଥା ଟେ କହୁଛି ହେଲା ମୁଁ ଯେବେ ଆସିଲି ଏଇଠିକି ହେଲା ତା ପୂର୍ବରୁ ଯଉ ହାଉଡା ରେ ଥିଲି।
ହୁଁ ହୁଁ।
ସେ ଗୋଟେ ବିହାରୀ ପ୍ଲାଟଟେ ରହୁଥିଲା ବୋଲି କହୁଥିଲି ନା ମୋ ସହିତ?
ହୁଁ।
ହଁ। ତାକୁ ସେଦିନ ମୁଁ ଆସିଥିଲି ମୁଁ ତାକୁ କହିଲି ମୁଁ ଟିକେ ବ୍ୟାଗ୍ ପ୍ୟାକ୍ କରୁଛି। ଆଉ ତୁ ଗୋଟେ କାମ କରେ ତୁ ଟିକେ ଭା ତ ଟା ଦେଖେ ମୁଁ ବସେଇ ଦେଇଛି ତାକୁ ଟିକେ ଘାଣ୍ଟା ଘାଣ୍ଟି କରିଦଉଥିବୁ। ଆଉ ପେଜ ଟା କାଢୀଦବୁ ହେଲା। ହଁ ମୁଁ ତାପରେ ଗଲି ଜିନିଷ ଫିନିଷ ରଖିବା ପାଇଁ ହେଲା ମୁଁ ଆଉ ନଜର ଦେଇନି। ଦଶ ମିନିଟ୍ ହେଇଗଲାଣି କିଏ? ତାକୁ ଚୋପାଟା ଚୋପାଟା ଜଣା କିଛି ଜଣା ନାହିଁ ତାକୁ।
ହୁଁ ହୁଁ।
ହଁ ଭୁବନେଶ୍ୱର ରହିଥିଲା ଭୁବନେଶ୍ଵର ରହିକି ପଢୁଥିଲା ହେଲା। କିନ୍ତୁ ଓଡ଼ିଆ ଜଣାନାହିଁ ହେଲା।
ହଁ।
ତ ତାପରେ ହଁ ସବୁ ସଇଲା ସବୁ ସରିଲା ପରେ ମାନେ ଭାତ ଟା କରିଚି। ମୁଁ ଜଷ୍ଟ ମୁଁ ଦଶ ମିନିଟ୍ ପରେ ମୁଁ ଆସିକି। ମୁଁ ଆସିଲା ବେଳୁ ଦେଖିଲା ବେଳୁ ଭାତଟା ପୁରା ଭାତଟା ପୁରା ପେଜୁଆ ହେଇଗଲାଣି ହେଲା। କହିଲି ମୁଁ କହିଲି ଆରେ ତୁ କଣ କଲୁରେ ଏଇଟା? କୋହୁଚି କୋହୁଚି କିଛି ନାହିଁ ମୁଁ ଭାତ ବସେଇଛି ହେଲା। ମୁଁ କହିଲି ପୁରା ପେଚ ପେଚ କରିଦେଇଛୁ ଏଇଟା କିଏ ଖାଇବ ହେଲା ମୋର ଭାଇ ମୋର ମୁଁ ଇଏ ମୁଁ ପେଜ ଭାତ ଟୋଟାଲୀ ଖାଇପାରିବିନି ହେଲା ସତ କଥା। କହିଲା କି କହିଲା ମୁ କହିଲି କେମିତି ହବ? କହିଲା ନାଇଁ ଗରମ୍ ଗରମ୍ କରିଦେଲେ ହେଇଯିବ ହେଲା ମୁଁ କହିଲି ମୁଁ କହିଲି ସରି ଭାଇ ମୁଁ ଖାଇ ପାରିବିନି। ଗୋଟେ କାମ କରେ ତୁ ସେ ସେ ମୁଁ ମୁଁ ମୁଁ ଯେତିକି ଖାଇବି ମୋ ମୋ ଭାତ କୁ ପଖାଳ ଦ ପଖାଳ କରିଦଉଛି। ଆଉ ଯୋଉ ମୋର ଯୋଉ ଭାଇ ଅଛନ୍ତି ସେ ବି ଓଡିଆ ନା ମୁଁ କହିଲି ସିଏ ବି ଏ ଭାତ ଖାଇବିନି ହେଲା ସିଏ ବି ତ ତୋ ଉପରେ ରାଗିବେ ହେଲା ମୁଁ ତାଙ୍କ ପାଇଁ ପଖାଲ କରିଦଉଛି। ଆଉ ତୁ ଏ ଭାତ ଯଦି ଖାଇବୁ ଯଦି ଖାଆ ତା ସିଏ ତାକୁ ପଖାଳ ପସନ୍ଦ ଆସେନି ହେଲା।
ହୁଁ।
ଅଦ୍ଭୁତ ପ୍ରାଣୀ ହେଲା ତାପରେ ମୁଁ ମୋର ମୁଁ ମୋ ଭାତ ସେ ଭାଇଙ୍କ ଭାତ କାଢିଦେଲି ହେଲା। କାଢିଲା ପରେ ପଖାଳ କରିଦେଲି ତା ପାଇଁ ସିଏ କଣ କଲା? ସେ ଭାତକୁ ବସେଇ ବସେଇ ବସେଇ ତାକୁ ପୋଡିକି ହେଲା ସିଏ ଗୋଟେ ନିଉଡିସ୍ କଲା।
ନିଉଡିସ୍ ପୋଡିଦେଇକି।
ମାନେ ହଁ ପଡି ଦେଇଛି ସେ ପୋଡା ତ ଖାଇଲା ଆଉ।
ଇଏ କି କଥା?
ସେଆ ମୁ କହିଲି କହିଲି ଭାତ ‌ପେଜ ଲାଗିଗଲାଣି। ତ ବସଉଛୁ କଣ ପାଇଁ ସେ କହୁଛି ନାଇଁ ହବ ଶେ। ତମେ ଜାଣିନ ହେଲା ମୁଁ କହିଲି ମାନେ ସେ ସିଏ ମୋଠୁ ତିନି ବର୍ଷ ସାନ ହେଲା। ତାକୁ ରୋଷେଇ ବୋଷେଇ କିଛି କରି ଆସେନି ହେଲା। ହେଲା ତାକୁ ମୁଁ ସେଦିନ ମୋର ମୋର ବା ଭୁଲ ହେଇଗଲା ମୁଁ ବା ମୁଁ ଯଦି ଟିକେ ଯଦି ରହିଯାଇଥାନ୍ତି ହେଇଯାଇଥାନ୍ତା ଭାତ ମୁଁ କହିଲି ହଁ ପିଲାଟା କରିଦବ ତ ମୁଁ ରହିଗଲି ତା ଭରସାରେ ହେଲା। ତାପରେ ମାନେ ଏକ ତ ଆମ ରୁମରେ ଗ୍ରାଇଣ୍ଡର ନାହିଁ ହେଲା। ମସଲା ଫସଲା ନହେଲେ ତରକାରୀ ହବନି ଠିକ୍ ରେ ତ ସେଦିନ ତାକୁ କହିଲି ମୁଁ କହିଲି କିଛି ନାହିଁ। ମଟର ମଟର ଥିଲା ମୁଁ କହିଲି ମଟର ଭଜା କରିଦବା। ଆଉ ଭଜା କରିଦବା। ତରକାରୀ ଫରକାରୀ କିଛି କରେନି ହେଲା ବାବୁ ଆମର କଣ କରିଛନ୍ତି ସେ ଯୋଉ ଆଳୁ ଥିଲା। ଆଳୁ କାଟି ଦେଇେଛନ୍ତି ଆଳୁ କାଟିକି ଆଳୁକୁ ସିଝେଇ ଦେଇଛି। ହେଲା। ତା ପରେ ମୁଁ କହିଲି ସଳା ଆଳୁକୁ ସିଝେଇ ଦେଲା ଏବେ ତ ଭଜା କଲେ ଭଜା ଟେଷ୍ଟ ଆସିବନି ହେଲା। ସେ ଏ ଯେତିକି ଆଳୁ କାଟିଛି ଆଳୁ ତ ୱେଷ୍ଟ ହବ ନା ତ ମୁଁ କଣ କଲି ସେ ଯୋଉ ଯେତିକି ଆଳୁ କାଟିଥିଲା ହେଲା ଆଳୁ ଯଦି ସିଝି ଯାଇଥିଲା ସେତିକି ଆଡେ ତ ୱଷ୍ଟ ହବ ନା ଯଦି ଭଜା ଗଲି ତ ମୁଁ କଣ କଲି ସେ ଭଜା ମୁଁ କହିଲି ନା ତରକାରୀ କରିଦଉଛି ଆଉ ପିଲାଟା ଖାଇବ ନା ଶୁଖିଲା ଭାତ ସହିତ ଖାଇବ ଆଉ କଣ ଡାଲି ଫାଲି ତ କରା ହେଇନି ତରେ ଆଉ ଥରେ ସେ ତି ଇଏ କୁ ମାନେ କଣ କହିଲ ଭଜା କରିଦେଲି। ସ ଭଜା ଭ ତରକାରୀ କରିଦେଲେ ହେଲା ମୁଁ ଯୋଉ ତରକାରୀ କରିଦି ପଚ ହେଲା ମୋ ଅଦା ରସୁଣ ପେଷ୍ଟ ଦିଟା ପକେଇଛି ହେଲା ପାଞ୍ଚ ଟଙ୍କିଆ ହେଲା ତିନି ଜଣ ଖାଇବେ ଦିଟା ପକେଇଛି ହେଲା। ଆଉ କଣଟା ଟେଷ୍ଟ ରହିବ କହିଲ ପୁରା ବେକାର ହେଇଗଲା ତରକାରୀ ହେଲା। ତାପରେ ବହୁତ କଷ୍ଟରେ ସେଦିନ ଖାଇଲି ପଖାଳ ସହିତ ସେଇଟା ବହୁତ କଷ୍ଟରେ ଗଲା ପାଟିକୁ
ହୁଁ
ଶେ ଶଳା କେମିତି ଖାଇଥିବ ସିଏ ଜାଣିଥିବଲା ପୁଣି ପୋଢା ଭାତକୁ ସେଇଟା କଣ କହିବ ଏଇଭଳିଆ ପିଲାଙ୍କୁ ତାକୁ ମୁଁ ପୁଣି ଭାତ ପକଉଛି ହେଲା ତ ପକଉଛୁ ଗୋଟେ ଲିମିଟ ରେ ପକେଇବୁ ନା ଯିଏ କିଏ ତ ଏତେ ଖାଉନାହାନ୍ତି କିଏ ତ ଖାଇଲା ବାଲା ପିଲା ନୁହଁନ୍ତି ଏତି
ତମେ ତ ଏମିତି କହୁଛ ଜାଣିଛ ଆଉ ଗୋଟେ କଥା ଶୁଣ ଆମେ ଯୋଉ ମୁଁ ଯୋଉ ମେନ୍ସ ରେ ଥିଲି
ହଁ
ଆମେ ହଟ୍ ମଗ ରେ ମମୋ ବନେଇ ମଣ୍ଡା ପିଠା ଜାଣିଛ ନା ଯେମିତି ହେଇଯାଏ ମୁ ସେମିତି
ଅ ଭାଇ
ପାଣିରେ ମାନେ ସେଟା କଣ ଏଇଟା ଖାଲି ମାନେ ଷ୍ଟିମ୍ କରାଯାଏ ବା ମାନେ ତା ବାମ୍ପରି ମାନେ ଯୋଉ ସିଝିବ ଆମେ ତାକୁ ଆଉ ମୋଗରେ ଆମେ ତାକୁ କୋଉଠୁ ଆଣିବୁ କିଛି ମଁମତି ସିଷ୍ଟ ହଁ ତ ଆମେ ପାଣି ଟା ପୁରା କଣ ଆମର ଏ ଏତେ ଇଚଛା ହେଲା ସେଦିନ ମୋମୋ ମାନେ ଖାଇବା ପାଇଁ ଏତେ କ୍ରଭିଂସ ହେଲା ଆମେ କହିଲେ ଚାଲ ବନେଇବା ରୁମରେ ସବୁ ଯୋଗାଡ ମାନେ ଯୋଗାଡ କରିକି ସବୁ ଆଡୁ ସ ଆଡୁ ଆଣିକି ବନେଇଲୁ ଆମେ ତାକୁ ପୁଣି ଷ୍ଟିମ୍ କେମିତି କରିବା ଚାଲ ପାଣି ଭିତରେ ପକେଇଦବା ସେ ତ ଏମିତିରେ ତ ସିଝିବ ସେମିତିରେ ବି ସିଝିବ। ପାଣି ଭିତରେ କାଢିକି ତାକୁ ଖାଇଲୁ ତଥାପି ଆମେ ଯେହେତୁ କରିଛୁ ଖରାପ କହିପାରିବୁ କି?
ନା ନା ନିଜେ କରିଥ ମାନେ ଲୁଣିଆ ହେଲେ ବି ତା ଠିକ ଲାଗିବ।
ସିଏ ମୋମୋ ପୁରା କୁନି କୁନି ଆମେ ତାକୁ ରଖି ମାନେ କୁନି କୁନି ପୁରା ତାକୁ ଏମିତି ଇଏ କରୁଚୁ ମୋଡ଼ିଇଚୁ ତାକୁ ସେତେବେଳେ ପାଣିରୁ ବାହାରିଲା ପୁରା ହେଇଗଲା ବଡ଼ ବଡ଼।
ଇଆରା ଫୁଲି ଯାଇଥିବ ଆଉ ହୁଁ ବଢ଼ିଆ ଲାଗିଥିବ ନାଇଁ।
ହଁ ଭଲ ଲାଗି
ନାଇଁ ଲିଟେରିଲ୍ ଭଲ ଲାଗି ରା ଖରାପ୍ ହେଇ
ହଁ ସତରେ ଭଲ ଲାଗିଥିଲା ସତରେ।
ହଁ ସେଇଟା ନିଜେ କରିଚ ମାନେ ଭଲ ଲାଗିବନା।
ହଁ।
ନାଇଁ ମୁଁ ମତେ କଣ କହିଲ ମୁଁ ରୋଷେଇ ମାନେ ମୁଁ ଯଦିକି ସବୁ ଇଏ ମାନେ ମୁଟିକେ ଭଜା ଆଇଟମ୍ ମୁଜାଣିଚି ହେଲା ମୁକେବେ କରି ଆଇଟମ୍ ଏତେ ଟ୍ରାଏ ମାନେ ନିଜେ କରିନି ହେଲା ଭାତ ଭାତ କେବେ ନିଜେ କରିନଥିଲି ହେଲା। ସେଦିନ ଫାଷ୍ଟ ଟାଇମ୍ କଲି ହେଲା ପୁରା ଭଲସେ କଲି ହେଲା ତରକାରୀ ଚିକେନ୍ ତରକାରୀ କରିଥିଲି ପୁରା ପୁରା ବାଗେଇକି କରିଥିଲା ହେଲା ସେ ପି ଚିକେନ୍ ତରକାରୀ।
ହଁ ହଁ।
ହଁ ଚିକେନ୍ ତରକାରୀ ପୁରା କରିଥିଲି ପୁର ପୁରା ମାନେ ମସ୍ତ ପୁରା ହେଇଥିଲା ହେଲା। ପୁରା ଗ୍ରେପି ଗ୍ରେଭି କରିନଥିଲି ପୁରା କଷା ଟାଇପିର କରିଥିଲି ହେଲା।
ହଁ।
ସେ ବିହାରୀ ପିଲାଟା ସେଖାଇଲା ହେଲା ମତେ ମୁକହିଲି କହିଲାକି ତାଠୁ କହିଲା କହିଲାକି ବଢ଼ିଆ ବନାହେ ହତୁମ୍ ବଢ଼ିଆ ବନାତେହୋ କରି ଫରି ମୁକହିଲି ପୁଅ ଗ୍ରାଇଣ୍ଡରଟା ନାଇଁ ଗ୍ରାଇଣ୍ଡରଟା ଆସୁ ତାପରେ କଣ ବନଉଚି ତୁଦେଖିବୁ।
ହଁ।
ଏମିତିରେ ଦେଖ ରୋଷେଇ କରିବା କିଛି ଇଏ ନାଇଁ ହେଲା ମାନେ ମେନ୍ କଣ
ମୁବି ଯୋଉ ଯାଇକିଆପରେ ରହିବି ନିଜେହିଁ ତରୋଷେଇ କରିକି ଖାଇବିନା ତସେତେବେଳେ ପାଣି ଢାଳେକି ଲୁଣ ଢାଳେ ଯାହାବିି ଢାଳେ ହେଇଯି ବ କିନ୍ତୁ ଘରେ କଣ ଘରେ ଟିକିଏ
ସବୁ ଖାଉଊନ୍ତି ବୋଲି ଆଉ।
ହଁ ଖାଇବା କଥାନୁହଁ ଘରେ ଟିକେ ଭରସା ନାହିଁ ଘରେ ଯେତେ ବଡ଼ ପିଲା ଖାଲେବି ସମସ୍ତେ କହିବେ ଛୋଟ।
ବାସ୍ ବାସ୍।
ସେଇୟା ଭଲ ମୋରତ ଭଲ। ଖାଉଚି ପିଉଚି ସଉଚି ନଦିଅ।
ବାସ୍। ଦଶ କରୋଡ଼
ହଁ ଦସ କରୋଡ଼।
ଆଉ ହୁଁ କେତେବେଳେ ଖାଇଲ?
ଉଁ ଦଶଟା‌‌।
ଦଶଟା ଆଛା ମୁବିସେ ସାଢେ ଦଶଟା ଏଇଠି ଖାଇିଲି ସାଢେ ଦଶଟାରେ ଖାଇଲି ସେମୁ ଆଜିସେ ରୁଟି ତଡ଼କା ଆଣିଥିଲି।
ଉଁ ହୁଁ ତଡ଼କା ପୁରା ବେକାର ମତେ ଜମା ପସନ୍ଦ ନୁହଁ।
ମ ମତେ ନାଇଁ ବଢି ଲଗେ ମତେ ବଢି
ମତେ ମାନେ ମୁନାଇନ୍ଥ କ୍ଲାସରେ ଯେବେ ପଢ଼ୁଥିଲି ମୋର ମନେ ଅଛି ତଡ଼କା ପୁରା ମୋର ଫେବରାଇଟ୍ ଥିଲା ମୁଁ ସବୁବେଳେ ରାତିି ଖୋଜିବି ରୁଟି ତଡକା ମତେ ଦିଅ କିଣିକି ଆଣ ପ ଯଦି ଘରେ ବି ନ ବନଉଛ କିଣିକି ଆଣ ତ ତାପରେ ଏ ମାନେ ଗୋଟେ ହେଟ ଆସିଗଲା କଣ ପାଇଁ ନା ମେସ ରେ ଗୋଟେ ଥର ତଡକା ହେଇଥିଲା
ହୁଁ।
ପୁରା ସେ ମାଉସୀ ଯିଏ ରୋଷେଇ କରୁଥିଲେ ସେ ପୁରା ପୋଡି ଦେଇଥିଲେ ନା ସେ ପୁରା ସେବେଠାରୁ ଗୋଟେ ସେଟା ଖାଇ ଦେଇକି ଥରେ ବାନ୍ତି ହେଇଯାଇଥିଲା ତ ସେବେଠାରୁ ତଡକା ନାଁ ଶୁଣିଲେ ଗୋଟେ ମାନେ କଣ ହେଇଯାଏ।
ହଁ ମାନେ ଭଲ ଲାଗେନି ଆଉ।
ହଁ ନହେଲେ ତଡ଼କା ବି ମୋ ଫେବରାଇଟ୍ ଥିଲା।
ନାଇଁ ମୁଁ ଆଜି ରେ ସକାଳେ ମଟନ ଖାଇଥିଲି ତ।
ହୁଁ।
ଆଉ ମୁଁ କହିଲି ଆଉ ରାତିରେ ଆଇଁଷ ଖାଇବାନି ଯିବନି। ସେଥିପାଇଁ ସେ ଗୋଟେ ସ ତଡକା ବାରି ରୁଟି ତଡକା ତ ବେଷ୍ଟ ଆଉ।
ହୁଁ।
ଏଇଠି କଣ କହିଲ ଖାଇଆ ଏଇଠି ବଢିଆ ହେଲା ଝାଡଖଣ୍ଡ ରେ ଖାଇବା ବଢିଆ ଶସ୍ତା ପୁରା ମାନେ ପୁରା କମ୍ ପ୍ରାଇଜରେ ମାନେ ଠିକ୍ ଠାକ୍ ପ୍ରାଇଜ୍ ନେଉଛି ଶସ୍ତା ଖାଇଆ ମାନେ ଆମ ଭୁବନେଶ୍ଵର ଭଳିଆ ତ ମାନେ କଣ କହିଲ ଭୁବନେଶ୍ଵରରେ ଟିକେ ମାନେ ଓଡିଶାରେ ଯୋଉଠି ବି ହେଲା ହେଲା ମାନେ କଣ ତମେ ରାଇସ୍ ଟା ଆସିଲା ଆମର ମିଲ୍ ହିସାବରେ ଆସ ମାନେ ରାଇସ୍ ଆସିଲା। ମଟନ ତରକାରୀ ଆସିଲା ଏମିତି ହେଲା। ଏଇଠି କଣ ଏଇଠି ତମେ ତରକାରୀ ମଟନ ଉ ହେଇଗଲା।
ହଁ।
ଅ ହଉ ଠିକ୍ ଅଛି ମୁଁ ଇନଷ୍ଟାକୁ ଯାଉଛି ଆଉ।
ହଉ।